ହ୍ୟାଲୋ ଭଏସ ଆସୁଛି।
ହଁ ହଁ।
ନମସ୍କାର କେମିତି ଅଛ?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ଭଲ ଅଛି ଆଜି ଟିକେ ରଜ ପର୍ବ ବିଷୟରେ କଥା ହେବା କି?
ହଁ ହଁ ନିଶ୍ଚୟ କୁହନ୍ତୁ।
ହଁ ଏ ଏହି ପର୍ବ ଆସିଲେ ସବୁଠି ଆନନ୍ଦ ପରେ ସୃଷ୍ଟି ହୁଏ ରଜ ପର୍ବଟା ଆସିଲେ ସବୁଠି ଆନନ୍ଦ ପରିବେଶ ସୃଷ୍ଟି ହୁଏ।
ତ ଠିକ କହିଲ ଆମକୁ ଏଇଟା ବହୁତ ଖୁସି ବି ଲାଗେ ରଜ ପର୍ବ ପାଳିବାକୁ ଆଉ ଆମ ଝିଅ ମାନଙ୍କୁ ତ ଅଧିକା ଖୁସି ଲାଗେ କି ଡ୍ରେସ ହେଇା କରିବା ଟା
ଆଉ ରଜପର୍ବ ତମିତି କେତେଦିନ ପାଳନ କରିଛ ତମେ କିଛି ଜାଣିଛ କି? କୁହ?
ରଜ ପର୍ବତ ତିନି ଦିନ ପାଳନ କ- କରାଯାଏ ଆଉ। ପ୍ରଥମର ଯୋଉଠି ରଜ ସଂକ୍ରା ଯୋଉ ପହିଲ ଅଛ ତାପରେ ରଜ ସଂକ୍ରାନ୍ତି ତାପରେ ଭୂମି
ହଁ ହଁ ଏଇ ଦିନ ଗୁଡିକ ନିଜସ୍ୱ ମହତ୍ବ ବି ରହିଛି ଏଇ ସବୁ ଦିନ ଗୁଡିକର ବି
ହଁ ରଜ ପର୍ବ ବି ଝୁଲା ଖେଳିବାର ପରମ୍ପରା ବି ଆଗରୁ ରହିଛି।
ହୁଁ ହଁ ଏହା ବହୁତ ଆନନ୍ଦ ଉତ୍ସବ ଏବଂ ମିଳନର ପ୍ରତୀକ ଗୋଟେ ଆଉ। ହଉ।
ହୁଁ ଆଉ ଆପଣ ରଜରେ ପିଠା ଖାଆନ୍ତି?
ହଁ ହଁ ମତେ ପୋଡପିଠା ଇଟିଲିପିଠା ଏଣ୍ଡୁରିପିଠା ବହୁତ ଭଲଲାଗେ।
ମତେ ମଧ୍ୟ ବି ବହୁତ ଭଲ ଲାଗେ ଆରିସା ପିଠା ମଣ୍ଡାପିଠା କାକରାପିଠା ପୋଡପିଠା ତ ବହୁତ ମତେ ଭଲ ଭ ଲାଗେ।
ଆଉ ତୁମ ଘର ରଜ ପାଇଁ କେଉ ପ୍ରୋସେସ ସବୁ କରାଯାଏ।
ଘର ସଫା କରାଯାଏ ପିଠା ତିଆରି କରାଯାଏ ଏବଂ ନୂଆ ପୋଷାକ କିଣାଯାଏ ତାପରେ ମିଠା ବି କିଛି ତିଆରି କରାଯ ତାପରେ କୁଣିଆ ଘରିଆ ବି ବହୁତ ଆସିନ୍ତି ଆମ ଘରକୁ
ହଁ। ଆଉ ରଜ ସମୟରେ ତମ ଗାଁ ର ପରିବେଶ ତମକୁ କେମିତି ଲାଗେ ସୁନ୍ଦର ଲାଗେ କି ଭ କମ ବ କଣ ଲାଗେ ତମ ଗାଁର ପରିବେଶ ଟା।
ଭଲ ଲାଗେ ଗଛରେ ବି ଆମେ ଯେହେତୁ ଦୋଳି ବନ୍ଧା ହୁଏ ପିଲାମାନେ ବି ଖୁସିରେ ଖେଳନ୍ତି ତାପରେ ସମସ୍ତେ ସାଙ୍ଗ ମାନେ ମିସିକି ଝୁଲୁ। ଦୋଳିରେ ଭଲ ଲାଗେ ବହୁତ ଖୁସି ଲାଗେ ଆଉ।
ଆଉ ର ତ ବହୁତ ମ ଏତ ବି ଅଛି ହ୍ୟାଲୋ।
ହ୍ୟାଲୋ।
ହୁ କନ୍
ଛୋଟବେଳେ ତ ବହୁତ ଝୁ ଝୁଲିଛୁ ଆମେ ସମସ୍ତେ ଦୋଳି ଖେଳିଛୁ। ଆପଣ ଖେଳିୁଛନ୍ତି
ଆ ହଁ ବହୁତ ଖେଳିଛି ବହୁତ ଘର ପାଖରେ ବହୁତ ଦୋଳି ହୋଇଥାଏ ମୁଁ ବହୁତ ଖେଳିଛି।
ଗ୍ରାମଞ୍ଚଳ ମ ରାଜ ଗୀତା ଶଣିବାକୁ ମିଳେ ନା
ହଁ ହଁ ଏଇ ପର୍ବର ସାମାଜିକ ମୁତ୍ ବହୁତ କିଛି ଅଛି ବି ନା
ଏ ଲୋକ ମାନୁ ଏକାଠି ବି କରଦ ସମ୍ପର୍କ ମଜବୁତ ବି କରେ
ହଁ ହଁ ରଜ ପର୍ବ ପ୍ରକୃତି ସହିତ ମଧ୍ୟ ଜଡିତ ହେଇଛି ଯେମତି ମମ ମାଟି ମା ଭୂମି ମା ଆସ
ଏହି ସମୟରେ ଧରିତ୍ରୀ ମାତ୍ରାଙ୍କୁ ବି ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି ଆମର
ହଁ ହଁ ଏଇ ଏଇ ପରମ୍ପରା ଆମ ସାଂସ୍କୃତିକ ବହୁତ ପ୍ରକାଶ କରିଥାଏ ଏଇ ପରମ୍ପରାଟା ମର।
ନିଶ୍ଚୟ ନିଶ୍ଚୟ ଏହା ଆମ ଓଡିଆ ପରିଚୟରେ କଂସ ବୋଲି ବି ଆମେ ଭାବିନେ
ଆଜି କାଲି ସହରର ମଧ୍ୟ ରଜମେଳା ବହୁତ ବଢି ଚାଲିଛି ବହୁତ ଜାଗାରେ ସହରରେ ବହୁତ ଜାଗାରେ ରଜମେଳା ହଉ ହଉଛି ନା ଏବେ
ହଁ ବିଭିନ୍ନ ପ୍ରତିଯୋଗିତା ବି ଏବେ ହେଲାଣି ସାଂସ୍କୃତିକ କାର୍ଯ୍ୟକ୍ରମ ବି ହେଲାଣି ବହୁତ ସହର ମାନଙ୍କରେ ବି ଅଧିକ ଆଗକୁ ବି ଗଲେଣି
ରଜମସୀ ବି ହେଉଛି
ଆଉ ରଜ ସମୟରେ ଲୋକମାନେ କଣ କରନ୍ତି ଟିକେ କୋଉ କହୁନାହାନ୍ତି।
ଯେପରିକି ପରିବାର ସହ ସମୟ କାଟନ୍ତି ପିଠା ଖାଆନ୍ତି ଆନନ୍ଦ କରନ୍ତି ତାପରେ କିଛି ସମୟ ବି କାଟିକି ମା ବହୁତ ଖୁସି ହୁଅନ୍ତି ଏଇପରି ଆଉ
ଆଉ ନୂଆ ପିଢିକୁୁ ଏଇପର୍ ବିଷୟରେ ଆପଣ କଣ ଜଣେଇବା ଦରକାର ଟିକେ କହିବେ
ଦରକାର କି ଆମ ସଂସ୍କୃତି ଯେମିତି ବଞ୍ଚି ରହୁ ତାକୁ ଆମେ ସମ୍ମାନ ଦଉଥାଉ ତାକୁ ଜାଗ୍ରତ ଭଳିଆ ରଖିଥାନ୍ତୁ ଏତିକ ବାସ ଜାଣିବାର ଅଛି ଆଉ
ଆଉ ଆଜି ପର୍ଯ୍ୟନ୍ତ ତୁମର ସବୁଠାରୁ ପସନ୍ଦ ରଜ ସ୍ମୃତି କଣ ରଇଛି ଆପଣଙ୍କର।
ଯେତେବେଳେ ସାଙ୍ଗ ମାନ ସହ ମିଶି ଦୋଳି ଖେଳିବା ପୋଡ ପିଠା ଖାଇବା ତାପରେ ସାଙ୍ଗମାନସ ଯାଇକି ବୁଲିବା ମଜାାମସ୍ କରିବା ସେଇଟା ଭଲ ଲାଗେ ଆଉ।
ହୁଁ ହୁଁ। ଠିକ ଠିକ ମୋର ବି ମଧ୍ୟ ସେ ସ୍ମୃତି ବହୁତ ସାଥ ଥାଏ ଛୋଟବେେଳେ ଦୋଳି ଖେଳିବା ପୋଡପିଠା ଖାଇବା ବୁଲାବୁଲି କରିବା ଖାସ୍କ ରଜ ପାନ ଖାଇବା ବହୁତ ସ୍ମୃତି ଅଛି ମୋର ଆଉ।
ଯାହା କହିଲ ଠିକ ଏଇ ଏଇଟା ବି ତ ଏକାତାର ବାର୍ତ୍ତା ବୋଲି କୁହାଯାଏ ଆମକୁ।
ହୁଁ ଏହା ବା ସତରେ ଆମ ଓଡିଶାର ବହୁତ ବଡ ଗୌରବ।
ଠିକ୍। ତାହେଲେ ଆପଣଙ୍କ ରଜ ଏ ବର୍ଷ କେମିତି ଗଲା ଆପଣଙ୍କର?
ହଁ ହଁ ମୋର ହଁ ନିଶ୍ଚୟ ମୋର ଏ ରଜ ବହୁତ ଭଲସେ ଯାଇଛି ବୁଲାବୁଲି ଇ ପ୍ରଥମ ରଜ ମୁଁ ଯାଇଥିଲି ୱାଟର ପାର୍କ ଯାଇଥିଲି, ସେ ଦ୍ୱିତୀୟ ରଜ ଦିନ ମୁଁ ପୁରୀ ଶ୍ରୀ ମନ୍ଦ ମନ୍ଦିର ଯାଇଥିଲି। ଜଗନ୍ନାଥଙ୍କୁ ଦର୍ଶନ କଲି। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଆନନ୍ଦମୟ ହେଲା। ତୃତୀୟ ଦିନ ମୁଁ ଘର ପାଖ ମେଳା ଗୁଟେ ଗୁଡ ମେଳାକୁ ଯାଇଥିଲି ଆଉ।
ଆଉ ଏଇ ରଜ ପର୍ବ ପାଇଁ ଆମକୁ ଏଇଟା ଓଡିଶାର ଗୌରବ ଗର୍ବ ବୋଲି ବି ଆମେ ମାନୁଚେ।
ହୁଁ ହୁଁ। ଆମେ ସବୁବେଳେ ଏଇ ପରମ୍ପରାକୁୁ ସୁରକ୍ଷିତ ରଖିବା ବି ଉଚିତ୍ ନା?
ହଁ ଠିକ୍ କଥା। ଆଉ ଦେଖିବି ଚଳେଇଆ କଥା ଏ ଯେପରିକି ଦୋଳି ପିଲାମାନେ ଖେଳିକି କେତେ ଦୁର୍ଘଟଣା ଏଇକା ଘଟୁଚି। ଜାଗ୍ରତ ହେଇକି କରିଆ ଖେଳିବା କଥା ଆଉ।
ହୁଁ। ନା ଆଜିକାଲି ପିଲା ତ ବହୁତ ତୁ ସମ୍ ଭାଳିକି ମାନେ ବହୁତ ସାରା ଦୋଳି ଆସିଲାଣି ଯେମିତି ଦୋଳି ଦୋଳି କିନ୍ତୁ ଆମ ସମୟରେ ଆମେ ସେ ଗଛମାନଙ୍କୁ ଦୋଳି ଲଗେଇ ଖେଳିଥାଉ। ଛୋଟବେଳେ ଏବେ ତ ପିଲା କେ ମାନୁନାହାନ୍ତି ତେବେ ଏବେ ପିଲାମାନଙ୍କୁ ଗୋଟେ ଗୋଟେ ଶିଖିଆ ଦରକାର। ସମସ୍ତେ ଭଲସେ ଦେଖି ଚାହିଁକି ଖେଳିଆ ଦରକାର।
ଆଉ ଆପଣଙ୍କ ଆଜି ଦିନ କେମିତି କଟିଲା?
ହଁ ମୋ ଦିନ ଆଜି ବହୁତ ଭଲ କଟିଚି। ଓ ଆଉ ଆପଣଙ୍କ ଦିନ କେମିତି କଟିଛି?
ହଁ ଭଲ କଟିଲା। ଆଉ କଣ ଖାଇଥିଲେ?
ହଁ ମୁଁ ଦିପହରେ ଭାତ, ଡାଲି ଆଉ ଆଳୁଚପ, ବରା, ଆଳୁଚପ ଟିକେ କିଣିକି ଆଣିଥିଲି ସେ ସବୁ ଖାଇଥିଲି। ଆଉ ଆପଣ କଣ ଖାଇଥିଲେ?
ମୁଁ ଭାତ, ଡାଲମା, ଆଳୁ ଭର୍ତ୍ତା, ସାଲଡ଼ ଭଜା ଏମିତି ଖାଇଥିଲି ଆଉ।
ଆଉ ଆଜି ଇଁ କଣ ପଢାପଢି କଣ କରିଛନ୍ତି କି ଛି ଆଗାମୀ ଭବିଷ୍ୟ ପାଇଁ?
ଚାକିରୀ କରିବାର ଟିକେ ସ୍ୱପ୍ନ ଅଛି ତ ଆଗ ପାଇଁ ଟିକେ ପଢୁଚି। ପାଠ ପଢାପଢି ଚାଲିଚି ଆଉ ଏବେ ଟିକେ ଆଉ।
ଆପଣଙ୍କ କୋଉ କ୍ଷେତ୍ରରେ ଯିବାକୁ ପସନ୍ଦ ଲାଗେ?
ମତେ ତ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପସନ୍ଦ ଲାଗେ ଆଉ ବ୍ୟାଙ୍କିଙ୍ଗ ପାଇଁ ମୁଁ ତ ପ୍ରସ୍ତୁତ ହଉଚି ଏ ବେ। ଅ ଆଗୁକୁ ପରୀକ୍ଷା ବି ଦେବାର ଅଛି ବ୍ୟାକିଙ୍ଗ୍ ପାଇଁ। ଆଉ ଆପଣଙ୍କୁ?
ହଁ ମତେ ବି ଅଫିସିଆଲି ଯେତିକି କାମ ଅଛି ସେ ଗମ୍ ମେଣ୍ଟ ହଉ କି ପ୍ରାଇଭେଟ ହଉ କି ଅଧିକ ଯିଦି ଗମେଣ୍ଟ ମିଳିଲା ତ ବହୁତ ଭଲ କଥା ସରକାରୀ ଚାକିରୀ ମିଳିଲେ ବହୁତ ଭଲ କଥା। ଏଇ ସବୁ ଆଶା ଅଛି, ଏବେ-ଏ ଚାଲିଚି ସେ ସବୁ ପଢାପଢି ଚାଲିଚି। ଦେଖାଯାଉ ଆଗକୁ କଣ ହଉଛି ଆଉ?
କଣ କରୁଥିଲେ ଏବେ?
କିଛି ନାହିଁ ଏମ୍ ଏବେ ବସ୍ ଜି କେ ଆମର ସାଧାରଣ ଜ୍ଞାନ କୋଷିତ ହଁ ଟିକେ ଦେଖୁଥିଲି, ତାପରେ ବିଜ୍ଞାନ ଟିକେ କୋଶ୍ଚିିନ ଦେଖୁଥିଲି ଆଉ। ଆଉ ଆପଣ ଏବେ କଣ କରୁଥିଲେ?
ବସିଛି ଆଉ।
ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି। ଆଉ ଆପଣଙ୍କ ଘରେ?
ହଁ। ହୁଁ - ହୁଁ ହୁଁ ହୁଁ।
ଆଉ ରଥଯାତ୍ରା ଆସୁଛି। ଆପଣ ଯିବେ ଟି ଦେଖିବା
ହଁ ନିଶ୍ଚୟ ନିଶ୍ଚୟ। ଆଗରୁ ରଥଯାତ୍ରା ସୁନାବେଶ ଦିନ ଆମେ ଏ ସବୁ ଅ ଭାଇ କି, ସାଙ୍ଗ ଏମାନଙ୍କ ସହିତ ମିଶିକି ସୁନାବେଶ ଦୂର ଦେଖି ଦେଖିବାକୁ ଯାଇଥାନ୍ତୁ। ହେ ଦିନ ହଁ, ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମାତା ସୁଭଦ୍ରା ମନ୍ଦିରରୁ ବାହାରକୁ ଆସ୍ ଥାନ୍ତି। ଆମେ ନିଶ୍ଚୟଁ-ଅ ତାଙ୍କୁ ଦେଖିବାକୁ ଯିବୁ। ସେଟା ସୁବର୍ଣ୍ଣ ସୁଯୋଗ ଏଇଟା ଆମକୁ। ନିଶ୍ଚୟ ଆମେ ଯିବୁ। ଆପଣ ଯିବେ କି ନାଇଁ?
ହଁ ଆମେ ବି ଆମ ଘରଲୋକଙ୍କ ସହ ମିଶିକି ଯିବୁ ଆଉ।
ଆଉ ସ ପୁରୀ ସମୁଦ୍ର କୂଳ ବୁଲିବେ କି ନାଇଁ?
ହଁ ହଁ ସେଇ ଯାଗାକୁ ନ ଯାଇକି ମୁଁ କେବେ ଫେରିବି। ସେ ତ ଗୋଟେ ଶାନ୍ତିପୂର୍ଣ୍ଣ ଯାଗା ବୋଲି ଆମେ ଭାବିଛୁ।
ହଉ ଠିକ୍ ଅଛି ଆଉ ହଉ ଆମେ ଯିବୁ। ଯେ ହେଠି ଦେଖାହବ ଭଲ କଥା ସ ପରିବାରଙ୍କ ସହ ମିଳାମିଶା ବି ହେଇଯିବ ଟିକେ ଭଲ ହବ ଆଉ।
ନିଶ୍ଚୟ ନିଶ୍ଚୟ ଭେଟ ହବା ଆମେ ସମସ୍ତେ। ଆଉ ଆପଣଙ୍କ ଘରେ ସମସ୍ତେ
ଆଜ୍ଞା, ଠିକ୍ ଅଛି ଆଉ। ହଁ ଏ ଏବେ ସବୁ ଅଛନ୍ତି। ସେପଟେ ମାମା ଟିଭି ଦେଖୁଛନ୍ତି। ବବା କୋଉ କାମରେ ବାହାରକୁ ଯାଇଛନ୍ତି ନା ପୁଣି ଏପଡେ ଲୁଇଚିଲି ଦେଖୁଛି ଆଉ।
ଏବେ ତାହେଲେ ପଢାପଢି ଚାଲଛି?
ହଁ।
ଆଉ ଆଗକୁ କୁଆଡେ ଯିବାର ପ୍ଲାନ୍ ଅଛି?
ଆଗକୁ ପ୍ଲାନିଂ ତ ଅଛି, କିଛି ଠିକ୍ ହେଇନି ଦେଖାଯାଉ। ଆଉ କେତେ ମାସେ ଦି ମାସ ଗଲା ପରେ ଠିକ୍ କରିବୁ ଆଗକୁ ଯିବା ପାଇଁ ଆଉ।
ଏବେ ସବୁ ଠିକ୍ ଠାକ୍ ଚାଲିଚି?
ହଁ ସବୁ ଠିକ୍ ଠାକ୍ ଚାଲଚି ଆଉ।
ଆଉ ରଜ ପର୍ବରେ ଆପଣଙ୍କ ଭାଇ ଭଉଣୀ ମାନେ ସମସ୍ତେ ମିଶିକି କୁଆଡେ ବୁଲିବାକୁ ଯାଇଥିଲେ?
ହଁ, ରଜରେ ଭାଇ ଭଉଣୀ ସବୁ ମିଶିକି ଯାଇଥିଲୁ, ପାଖରେ ଗୋଟେ ରଜମେଳା ପଡିଥିଲା। ସେଇଠ୍ ବି ଯାଇଥିଲୁ। ହେଠିତାର ଦୋଳି-ଇ ଖେଳିଲୁ। ଆ ମୋ ମଥୁରା କେକ୍, ଚାଟ୍ ବହୁତ ସାରା ଖାଦ୍ୟ ଅ ଖାଇକି ଆସିଲୁ ଆଉ।
ର ସବୁଠାରୁ ଏଁ ଭଲ ପସନ୍ଦର ଖାଇବା କଣ?
ହଁ ସେମିତି ତ କିଛି ନାହିଁ। ଏମିତି ଯାହା ହେଲେ ବି ଚଳେଇ କିନ୍ତୁ, ଟିକେ ମସଲା ଜିନିଷ ବିରିୟାନୀ କି ରୋଲ ଏମିତି ଖାଇଦିଏ ବେଳେ ବେଳେ ଆଉ।
ପାଠ ପଢା ପଢି ଚାଲିଛି?
ହଁ
ଆଉ ସାଙ୍ଗମାନେ ସବୁ ମିଶିକି କୁଆଡେ ବୁଲା ବୁଲି ଯାଇଥିଲ ନା ନାଇଁ?
ହଁ ଯାଇଥିଲି ଏ ଏ ଦି ଦିନି ତଳେ ହିଁ ଯାଇଥିଲି ଏଇଠି ଗୋଟେ ଅ ଆମ ସାଙ୍ଗମାନାନଙ୍କ ସହ ସ୍କୁଲ ସାଙ୍ଗ ମାନଙ୍କ ଗୋଟେ ଭୋଜି କରୁଥିଲୁ ନଦୀ କୂଳରେ। ଭୋଜି କରୁଥିଲୁ ଆଉ।
ଆଉ ଆପଣ ସ୍କୁଲ ସାଙ୍ଗମାନୋନ ସମସ୍ତେ ଏବେ ଆପଣ ଏକାଠି ହେଇକି ଅଛନ୍ତି।
ହଁ ଅଛ ଆଉ ସମସ୍ତେ ମିଶିକି ଏବେ ସବୁ ତ ନାହାନ୍ତି। ଅଛୁ ପାଞ୍ଚ ଦଶ ଜଣ ଖଣ୍ଡେ ମିଶିକି ଅଛୁ ଆଉ।
ଆପଣଙ୍କ ଦିନ ଆଜି କେମିତି କଟିଲା।
ହୁଁ ବହୁତ ଭଲ କଟିଛି ହଉ ମୁଁ ଆପଣଙ୍କୁ ପରେ କଥା ହଉଛି ଆଗାମୀ କ ହେଲେ ଏବେ ଟିକେ କାମ ଆସିଲା ତ ଯାଉଛି ଆଉ।
ସାର୍ ଧନ୍ୟବାଦ।